ହାଲୋ।
ହାଲୋ।
ଆଜ୍ଞା ମ୍ୟାଡ଼ାମ୍।
ସୁଣା ଯାଉଛି?
ହଁ ସମ୍ପୂର୍ଣ୍ଣ ରୂପେ ଶୁଣା ଯାଉଛି। ଭଲ ଶୁଭୁଛି କୁହ
ଅଁ, ଯୋଉ ଇଣ୍ଟେରିୟର ଆମେ ଛାଡ଼ିଥିଲେ ଯୋଉଟା
ହଁ ହଁ।
କ୍ରଷ୍ଟ, କ୍ରଷ୍ଟ ଛାଡ଼ିଥିଲେ।
ଆଜ୍ଞା।
ହୁଁ।
କୋହୁଚି କଣ କହିଥିଲି କ୍ରଷ୍ଟଟା ଆମର ଉଁ
କିନ୍ତୁ ଆପଣ ଥିକନେସ୍ କହିଥିଲେ ଥିକନେସ୍
ଥିକନେସ କେତେ ଥିଲା?
ଥିକନେସ୍ ଆପଣ କହିଥିଲେ କ୍ରସଟା ହୋଉଚି ତିରିଶରୁ ଉ ପାଞ୍ଚରୁ ତିରିଶ ପାଞ୍ଚରୁ ତିରିଶ କହିଥିଲେ କ୍ରସଟଟା ଆଉ ସେଇଟା ହୋଉଚି ମାଉଣ୍ଟେନ ଏରିଆରେ ସତୁୁରୀ ପର୍ଯ୍ୟନ୍ତ କ୍ରସ କରିପାରେ ସତୁରିରୁ ଶହେ ହେଇପାରେ।
ନା ନା ଭୁଲ କହିଲେ ଯୋଉ କହିଥିଲି ଉଁ କ୍ରସ୍ ଟ ଦିଇଟା ଅଛି ଓ ଓସେନିକ୍ କ୍ରସ କଣ୍ଟିନେଣ୍ଟାଲ୍ କ୍ରସଟ୍ କଣ୍ଟିନେଣ୍ଟାଲ କ୍ରସଟ୍ ଥିକନେସ୍ ହୋଉଚି ଅ ଉଁ ପଚାଶ ରୁ ସତୁୁରୀ।
ହଁ ପଚାଶରୁ ସତୁରୀ ସେଇ ଯୋଉ ଜାଗାରେ ମାଉଣ୍ଟେନ ଥିବ ସେଇ ଜାଗାରେ ସତୁରୀରୁ ଶହେ ହେଇପାରେ।
ସତରୀର ଶହେ ହେଇପାରିବ ଆଉ ଯୋଉ ଓସେନିକ୍ କ୍ରଷ୍ଟ ଓସେନିକ କ୍ରଷ୍ଟଟା ପାଞ୍ଚେରୁ ତିରିଶ।
ହଁ ୟେସ୍ ୟେସ୍।
କହିଥିଲି ତାପରେ ଆଉ କହିଥିଲି କ୍ରଷ୍ଟ କ୍ରଷ୍ଟ ଓ ଆଉଟର ମୋଷ୍ଟ ଲେୟାର ଅଲ୍ ବାହାର ଲେୟାର ସବୁଠାରୁ
ହଁ।
ଆଉ ଏଇଟା ଆଉ ଯୋଉ ପୃଥିବୀର ଭଲ୍ୟୁମର ଭଲ୍ୟୁମ୍ ମାନେ କଣ?
ଭଲ୍ୟୁମ୍ ଅର୍ଥ ଯଦି ପୃଥିବୀଟାକୁ ଗୋଟେ ଗୋଲ ଧରି ନେଇକି ତା ଭିତରେ ଯନ୍ତି ଯଦି ସମ୍ପୂର୍ଣ୍ଣ ରୂପେ ପାଣି ଧରିଦବ ଯେତିକି ପାଣି ଧରିବ ଯେତିକି ଅର୍ଥ ପୃଥିବୀ ଭିତରେ ଯେତିକି ଖାଲି ଜାଗା ଅଛି ସେଇଟାକୁ ତା ଭଲ୍ୟୁମ କହ ଅର୍ଥ ଗୋଟେ ପ ଗୋଟେ ପଳା ଭିତରେ ଯଦି ଆପଣ ପାଣି ପୁରଇବେ ଗୋଟେ ଲିଟର ପଳା ଭିତରେ ଯେତିକି ପାଣି ଧରିବ ସେତିକି ତାର ଆକାର ଅର୍ଥ ଭିତରର ଆକାର ଆକାରଟା ଅଛି।
ଅହ ହଁ ଆଚ୍ଛା ଏଇଟା ପୃଥିବୀରା ଭଲ୍ୟୁମ୍ ଆମର ଜିରୋ ପଏଣ୍ଟ ଫାଇପରୁ ୱାନ ପର୍ସେଣ୍ଟ ନେଇଚି।
ଆଚ୍ଛା ଠିକ୍ ବୁଝିଲୁ ହଁ।
ଭଲ୍ୟୁମର ଜିରୋ ପଏଣ୍ଟ ଫାଇପରୁ ୱାନ୍ ପର୍ସେଣ୍ଟ ନେଇଚି।
ଆଚ୍ଛା ବୁଝୁଲି।
ଆଉ ପୃଥିବୀର ମାସର ୱାନ୍ ପର୍ସେଣ୍ଟ ନେଇଚି ମାସ୍ ମାନେ କଣ?
ହଁ ମାସ ଅର୍ଥ ଓଜନ ବସ୍
ଓଜନ ହୁଁ।
ପୃଥିବୀର ଓଜନ।
ଏଟା ଓ ଗୋଟିଏ ପର୍ସେଣ୍ଟ।
ଠିକ ଅଛି ତ ଟେଣ୍ଟେଟିଭ୍ ଦିଇଟା ଆଙ୍କ ୱାନ୍ ପର୍ସେଣ୍ଟ ବୋଲି ଧରିଦେଲେ ବି ମ କିଛି ଅତ୍ୟୁକ୍ତି ହେବନାଇଁ।
ଟେଣ୍ଟେଟିଭ୍ ନୁଅଁ ଉଁ ଜିରୋ ପଏଣ୍ଟ ଫାଇପରୁ ୱାନ୍ ପର୍ସେଣ୍ଟ ହୋଉଚି ଭଲ୍ୟୁମ୍।
ଭଲ୍ୟୁମ୍ ଆଛା ଏଇଟା ହୋଉଚି ୱାନ ପର୍ସେଣ୍ଟ।
ୱାନ୍ ପର୍ସେଣ୍ଟ ହୋଉଚି ମାସ୍।
ମାସ୍ ଓ।
ହଁ ଆଉ ଥିକନେସ୍ ହେଲା ପାଞ୍ଚେରୁ ତିରିଶ ଏଟା ତ ଯେ ହେଇଗଲା।
ଠିକ ଅଛି ମୁଁ ଏ ଜିନିଷଗୁଡା ଅପଡେଟ୍ କରିବି ଭଲ ହବ ସୁବିଧା ହବ।
ହଁ ଆଗେ ଯ ବୁଝି ସାରିଲ ତାପରେ ଅପଡେଟ କରିଦବ ଆଉ।
ହଁ ଠିକ୍ ଅଛି।
ହଁ ଯେତେ ଯୋଉ କ୍ରଷ୍ଟ ର ଯେତେ ଡିପ୍ଥ କୁ ଯିବ ସେତେ ଟେମ୍ପରେଚର ଇନକ୍ରିଜ୍ ହବ।
ହୁଁ।
ଦୁଇଶହରୁ ଚାରିଶହ ଡିଗ୍ରୀ ସେଲସିଅସ୍
ହୁଁ।
ଟେମ୍ପରେଚର୍ ରହିବ।
ଆଛା ଦୁଇଶହରୁ ଚାରିଶହ ଯାଏଁ
ଦୁଇଶହରୁ ଚାରିଶହ ଡିଗ୍ରୀ। ଗୋଟେ କିଲୋମିଟର ଭିତରକୁ ଗଲେ ତିରିଶ ଡିଗ୍ରୀ ସେଲସିଅସ୍ ବଢ଼ିବ। ଟେମ୍ପ୍ରରେଚର।
କେତେ କେତେ।
ଗୋଟେ କିଲୋମିଟର ଭିତରକୁ ଗଲେ ତିରିଶ ଡିଗ୍ରୀ ସେଲସିଆସ୍ ବଢିବ।
ତିରିଶି ଡ଼ିଗ୍ରୀ ଏଇଟା ମୁଁ ଆଗରୁ କଣ କରୁଥିଲି ମୁଁ ଡାଟା ଦେଖଦ ଭଲ ହବ ମୋର ଡାଟା ଟା ବି ସେଭ୍ ହେଇଯିବ ମୋର ଭବିଷ୍ୟତ ପାଇଁ ଭଲ ହବ।
ହଁ। ଆଗେ ବୁଝି ସାର ତାପରେ ପଛରେ ଲେଖିଦେବ।
ହଁ କୁହନ୍ତୁ କହିଯାଅ।
ହଁ। ତାପରେ ଏଇ ଯୋଉ କ୍ରଶ୍ ଟେ ଏଇ ଯୋଉ କ୍ରଷ୍ଟ ଟା ଆଉଟର୍ ଆଉଟର ଲେୟର୍ କ୍ରଷ୍ଟର ଆଉଟର୍ ଲେୟର୍ ଯେଉଟା ସେଟା ସେଡିମେଣ୍ଟାର ମାଟରିଆଲ ରେ ହେଇଚି।
ହୁଁ।
ହେଲା ମାନେ ଫାଷ୍ଟ ଲେୟର ମାନେ ଆଉଟର ଲେୟର ଟା ସେଡିମେଣ୍ଟାରୀ ମଟେରିଆଲ ରେ ହେଇଚି। ହେଲା ଆଉ ତା ତା ବିଲୁକୁ ତା ତଳକୁ ଯୋଉଗୁଡ଼ା ସେଠି ଅଛି କ୍ରିଶ୍ କ୍ରିଷ୍ଟଲିନ୍ ଆଗ୍ନେୟସ ଆଉ ମେଟେ ମୋରଫିକ ରକ୍।
ଆଚ୍ଛା ହଁ ଠିକ ଅଛି ବୁଝିପାଇଲି।
ଆଗ୍ନେୟଶ୍ ଭିତରକୁ ଯୋଉଟା ଅଛି ସେ ଟା ଅଛି ଆଗ୍ନେୟସ୍ ମେଟାମରଫିକ୍ ଆଉ ଗୋଟେ କ୍ରିଷ୍ଟାଲିନ୍। ହେଲା।
ହୁଁ।
ଯଉଟାକି ନେଚର୍ ରେ ଯଉଟାକି ଏସିଡ଼ିକ୍।
ହଁ ୱାନ୍ ଡିଗ୍ରୀ ଗୋଟେ ଥାର୍ଟି ଟୁ ମିଟର୍ ବତିଶି ମିଟର୍। ପ୍ରତ୍ୟେକ ବତିଶି ମିଟର୍ ରେ ଗୋଟେ ଡିଗ୍ରୀ ଟେମ୍ପରେଚର୍ ବଢ଼ିଥାଏ।
ବତିଶି ମିଟର୍ ରେ।
ବତିଶି ମିଟରରେ ଗୋଟେ ଡିଗ୍ରୀ ଟେମ୍ପରେଚର୍ ବଢିଥାଏ ଆପଣ କେତେ କହିଲେ ଥାର୍ଟି ଟୁ।
ହଁ ଥାର୍ଟି ଥାର୍ଟି କିଲୋମିଟର ଥାର୍ଟି କିଲୋମି
ଆଚ୍ଛା ଆପଣ କିଲୋମିଟରରେ କାଉଣ୍ଟ୍ କରୁଚନ୍ତି ନା କିଲୋମିଟର କାଉଣ୍ଟ୍ ହେଇଗଲେ ବର ବର୍ତ୍ତମାନ୍ ମୁଁ ଦେଖିଦଉଚି ହିସାବ୍ କରିକି ଥାଟି ଟୁ ମଲ୍ଟିପ୍ଲାଇଡ୍ ବାଏ ଥାଟି। ନଅଶ ଷାଠିଏ ତ ଗୋଟେ କିଲୋମିଟର ହଜାରେ ସେଇ ଏକା ବୁଝିପାରିଲି
ଗୋଟେ କିଲୋମିଟରରେ ତିରିଶ୍ ଡିଗ୍ରୀ ସେଲସିଅସ୍।
ଗୋଟେ କିଲୋମିଟର୍
ତିରିଶ ଡିଗ୍ରୀ ସେଲସିଅସ୍ ଟି ଟେମ୍ପରେଚର୍ ଇନ୍ କ୍ରିଜ୍ ହୁଏ।
ଠିକ୍ ଅଛି ବୁଝିପାରିଲି ଏକା କଥା ସେ ଦିଟାଙ୍କ ଯା ଏକ୍ଜାମ ରେ ଯେମିତି ପଚାରି ପାରିବ ଆଉ। ଆପଣ ଆଉ ଗୋଟେ କଣ କହି ଥିଲେ ସେଇ ଜାଗାରେ ଆଉ ଗୋଟେ ଟିକେ ପୂର୍ବକୁ ଗଲେ ଆଉ ଗୋଟେ ଦିଟା ପଏଣ୍ଟ ଆପଣ କହିଥିଲେ
ଉପରେ ଅଛି ସେଡ଼ିମେଣ୍ଟାରୀ ରୋକ୍
ନାଇଁ ନାଇଁ।
ସେଡିମେଣ୍ଟାରୀ ମେଟେରିଆଲ ଉପରେ
ନା ଆପଣ ଆଉ ଗୋଟେ ଦିଟା ଜିନିଷ କହୁଥିଲେ ଆଉ ଥରେ ଟିକେ ମୂଳକୁ ଯାଆନ୍ତୁ।
ଆଉ ହଉଚି
ଆଉ ଥରେ ମୂଳରୁ କୁହନ୍ତୁ ଆ
ଭଲ୍ୟୁମ- ଭଲ୍ୟୁମ୍।
ହଁ ଡିଷ୍ଟାନ୍ସ ଟା ତ କହିଦେଇଥିଲି ଡିଷ୍ଟାନ୍ସ୍ ଟା ହଉଚି
ଥିକ୍ ନେସ୍ କହିଥିଲି।
ଥିକ୍ ନେସ୍ କହିଦେଇଥିଲି ଆପଣଙ୍କର ଥିକ୍ ନେସ୍ ଥିଲେ ଆପଣଙ୍କର ଅ ଅ- କଣ୍ ସେଟା କଣ୍ଟିନେଣ୍ଟାଲ୍। କଣ୍ଟିନେଣ୍ଟାଲ୍ କ୍ରଷ୍ଟ୍।
ହଁ।
ସେଠାରେ ଆପଣ ଫିଟ୍ ନେସ୍ କହିଥିଲେ ମୋତେ ସତୁରୀ ରୁ ଶହେ।
ଆ-ପଚାଶରୁ ସତୁରି।
ହଁ ପଚାଶ୍ ରୁ ସତୁରି ଆଉ ଇନ୍ କେସ୍ ଅଫ୍ ଯଦି ମାଉଣ୍ଟ୍ ଟେନ୍ ଥାଏ ସେଇଟା ସତୁରିରୁ ଶହେ ବ୍ୟରିଂ କରିପାରିବ।
ହଁ।
ସତୁରି ରୁ ଶହେ। ସେଟା କିଲୋମିଟରରେ କାଉଣ୍ଟ୍ ହଉଚି ନାଇଁ କି?
ହଁ
ସତୁୁରୀ ରୁ ଶହେ କିଲୋମିଟର ୱିଥ୍ ମେଜର ମାଉଣ୍ଟେନସ ଯଦି ମେଜର ମାଉଣ୍ଟେନସ ର
ତାପରେ ଆପଣଙ୍କର ଯୋଉ ବସେ ନିି ଆର୍ସେନିକ ଟ୍ରଷ୍ଟ ରୁ ଆପଣଙ୍କର ରହୁଛି ବିଯିନେସ ଟା ପାଞ୍ଚରୁ ତିରିଶ ନାଇଁ କି
ପାଞ୍ଚରୁ ତିରିଶ ଥିଲେ କିଲୋମିଟର ହଁ ବୁଝିଗଲି ହଁ ତାପରେ ଆଉ ଗୋଟେ ଆପଣଙ୍କ କଥା କହିଥିଲେ ଏ କଣ୍ଟି କ୍ରଷ୍ଟ କ୍ରଷ୍ଟ ର ଭଲ୍ୟୁମ୍ ହଉଚି ୱନ୍ ପରସେଣ୍ଟ
ଏଇଟା କ ନା ଏଟା ଆର୍ଥର ଭଲ୍ୟୁମ ଆର୍ଥ ର ଭଲ୍ୟୁମ ର ଏଟା ହଉଛି ଅଛି ଜିରୋ ପଏଣ୍ଟ୍ ଫାଇଭ ରୁ ୱାନ୍ ପରସେଣ୍ଟ୍।
ପଏଣ୍ଟ୍ ଫାଇଭ ରୁ ୱାନ୍ ପରସେଣ୍ଟ୍ ଭଲ୍ୟୁମ୍ ଅଫ୍ ଆର୍ଥ। ବୁଝିଗଲି ଆଉ ତାର ଅ ମାସ୍ ହଉଛି।
ଆର୍ଥ ର ମାସ୍ ର ୱାନ୍ ପରସେଣ୍ଟ୍।
ୟେସ୍ ୟେସ୍ ସେଟା ସେମତି ଲେଖାଯାଏ ମୁଁ ଯେମିତି କହୁଛି ନା ଆପଣଙ୍କୁ ୱାନ୍ ପରସେଣ୍ଟ୍ ଅଫ୍ ଆର୍ଥ। ଠିକ୍ ଅଛି। ଭଲ ଜିନିଷ ଡାଟା କଲେକ୍ଟ୍ ହେଇଗଲା କାଇନା ଏଇ ସବୁ ପ୍ରିଲିମସ୍ ରେ ଆସିଯିବ ଏ ସବୁ। କୋଶ୍ଚିନ୍ ଭୁଟାନ। କୋଉଟା ହଁ।
ସବୁ ସବୁ ଏକ୍ଜାମ ରେ ଏଇଗୁଡା ଆସିବ ସବୁ ଏକ୍ଜାମ। ଯେକୌଣସି ଏକ୍ଜାମ ରେ।
ବର୍ତ୍ତମାନ ପାଇଁ ମୁଁ ଯୋଉ ଅନ୍ୟ ଏଥିରୁ ପଢୁଛି ନା ଗୋଟେ ପ୍ଲାଟଫର୍ମ ରୁ ସେ ପାଠପଢାରେ ସେମାନେ। ମାନେ ବେସିକ୍ ଆଇଡିଓଲୋଜି ଦଉଛନ୍ତି ବଟ୍ ପ,
ଆଚ୍ଛା।
ପଟିକୁଲାର୍ଲି ଡାଟ ଗୁଡା ଦଉନାହାନ୍ତି କାହିଁକି ନା ବେସିକାଲି ୟୁପିଏସି ଆପଣଙ୍କର ଏ ଡା ଉପରେ। ଫୋକସ୍ କରେନା ଏଇଗୁଡା ବେଶିକାଲି ଷ୍ଟେଟ୍ ଗମେଣ୍ଟ ଜବ୍ ଉପରେ ହୁଁ। ତ ଫିର୍ ବି ମତେ ମନ ରଖିବା ଦରକାର କାହିଁକିନା ଯଦି ଯଦି ମୁଁ ଦିଆଡୁ ଦେଲି ତ ଠିକ୍ ଅଛି ଏଇଟା ବେଶି ପର୍ଟିକୁଲାର୍ ପର୍ସନାଲ୍ ମ୍ୟାଟର୍। କହିବା ଡିସକସନ୍ ଭଲ‌ ନୁହଁ।
ତାପରେ ମୁଁ, ଯାହା ପଢୁଚନ୍ ମୁଁ ଯାହା କହୁଛି ସେଗୁଡ଼ା ପଢ଼ି ଦେଇଥିବ ତାପରେ, ତ ଫେର୍ ଆଉ ଥରେ ପଡ଼ିଲା ବେଳକୁ ତ ଇଜି ହେଇଯିବ ତୁମକୁ।
ଇଜି ହେଇଯିବ ମନେ ରହିଯିବ ହଁ ଠିକ୍ ଅଛି ଆପଣଙ୍କର ତ, ଟାଇମ୍ ହେଇଗଲାଣି ଆପଣ ସେପଟୁ କାଟି ଦେଲେ ନେଷ୍ଟ କଲ୍ ରେ ଆମେ ଆଜ୍ଞା।
କଲ୍ ପ୍ରୋଗ୍ରେସ୍ ରହୁଛି କଟୁନି।
ସେ ଟାଇମ୍ ଲାଗିବ ଆପଣ ଥରେ ଦି ଥର ତାକୁ କ୍ଲିକ୍ କରନ୍ତୁ ମୁଁ କଣ୍ଟିନ୍ୟୁ ଅଛି ଯେ ପର୍ଯ୍ୟନ୍ତ ନହେଇଛି। ନେଟୱର୍କ ଇସୁ ରହୁଛି ସେଥିପାଇଁ ସେମିତି ହୁଏ।